ନମସ୍କାର କଣ କରୁଛନ୍ତି ଆପଣ।
ଆଉ ବନ୍ଧୁ ଏଇ ବସିଛି ଟିକେ ଆମ ମନ୍ଦିର ଆଡେ ଟିକେ ବୁଲି ଆଇଛି ଆଉ।
ଆଜ୍ଞା ଆଉ ଆପଣଙ୍କର ଦେହ ବାଲା ଅଛି।
ହଁ ବନ୍ଧୁ ଦେହ ପା ଭଲ ଅଛି।
ଘରେ ସମସ୍ତଙ୍କର।
ହଁ ବନ୍ଧୁ ଘରେ ସମସ୍ତଙ୍କ ଦେହବା ଭଲ ଅଛି।
ଆଉ ଆପଣଙ୍କ ଖବର ସବୁ ଭଲ ହଁ ଆମ ଘରେ ଭଲ। ଆ ହଁ ଆମ ଘରେ ସମସ୍ତ ଖବର ଭଲ।
ଆଉ ଆପଣଙ୍କ ଦେହ କେମିତି ଅଛି।
ମୋର କଣ କରିବି ବନ୍ଧୁ ମୋ ଦେହ ଟା ତ ଭଲ ଅଛି ତ ଏଇ ଥଣ୍ଡା ଟିକେ ବର୍ଷା ବର୍ଷା ହଉଛି ଏ ଟିକେ ଥଣ୍ଡା ଧରି ଯାଉଛି ଆଉ।
ହଉ ବନ୍ଧୁ ତାହେଲେ ଠିକ ଅଛି ବନ୍ଧୁ।
ଆଉ ଆପଣ କୁଆଡେ ଯାଇଥିଲେ ବୋଧେ କହୁଥିଲେ କୁଆଡେ ଯାଇଥିଲେ।
ହଁ ବନ୍ଧୁ ଆମେ ଟିକେ ଯାଇଥିଲୁ ମନ୍ଦିର ଆଡେ।
ଆଜ୍ଞା ଆଜ୍ଞା। ଆଉ କଣ କରିଥିଲେ ଟିକେ କୁହନ୍ତୁ।
ଏଇ ମନ୍ଦିର ଆଡେ ଯାଇଥିଲୁ ଟିକେ ଭୋରୁ ଉଠିକି ସକାଳୁ। ଫ୍ରେସ ଫ୍ରେସ ହେଇକି କାଲି ମନ୍ଦି ବାହାରିଲୁ ରାତି ବି ଭୋର ଭୋର ପାଞ୍ଚଟା ବେଳୁ। ଆଉ ଗଲୁ। ଭଗବାନଙ୍କୁ ଦର୍ଶନ କଲୁ ଆଉ ସେଠିକା ଆପଣ ତ ଜାଣିଛନ୍ତି ସେଠିକା କଥା ବ୍ରାହ୍ମଣ ଆସିକି ଘେରି ଯାଉଥିଲେ।
ଆଜ୍ଞା।
ବନ୍ଧୁ ବୁଝିଲେ।
ଆଜ୍ଞା ଆଜ୍ଞା ସେଠି ତ ସେଆ ହିଁ କରନ୍ତି ମାନେ ସିଏ ମାନେ ଆଗରୁ ମାନେ କଣ। ମତେ ଯେତିକି ଦେବେ ଖୁସି ଯେତିକି ନବା କଥା ସେ ଆହୁରି ମାଗିକି ନେବେ ଯେ ଆମକୁ ଏତେ।
ଆଜ୍ଞା ଆଜ୍ଞା। ସେଇଥିପାଇଁ ବା ଆମର ଚିନ୍ହା ନନା ଜଣେ ଥିଲେ ବୋଲି। ଆମେ ସେଠି ହଉଛି ଭଲରେ ପୂଜା କରିକି ଆସିଲୁ ଫେରିଲୁ। ଭଲରେ ଭଲରେ ଆଉ ସେଠିକା ଘର୍ଷଣ ତ ଜାଣିଛନ୍ତି ଅମୃତ ଭଳିଆ ଆଉ।
ଆଜ୍ଞା।
ଆଉ ବନ୍ଧୁ ଭଲ ସବୁ କଣ ଖାଇବା ପିଇବା କରିଥିଲେ ସକାଳେ।
ଖାଇବା ପିଇବା ସକାଳେ ଏ ରୁଟି ଆଉ ସନ୍ତୁଳା ଖାଇଥିଲି। ବନ୍ଧୁ।
ବନ୍ଧୁ ବଢିଆ ଆଉ। ଆଉ ବନ୍ଧୁ କଣ କହୁଥିଲେ କୁହନ୍ତୁ ଆଉ ଖରାବେେଳେ।
ଖରା ବେଳେ ଖାଇଥିଲୁ ଭାତ, ଡାଲି। ଆ ଛୁଇଁ ଆଳୁ ତରକାରୀ। ଆଉ ଖାଇଥିଲୁ ବନ୍ଧୁ ଆଁ। ଆଉ ଇଏ ବାଇଗଣ ଭର୍ତ୍ତା ଆଉ ଆଳୁ ଭର୍ତ୍ତା। ଆଉ ଖାଇଥିଲୁ ବନ୍ଧୁ ଆମ୍ବ। ଖାଇଥିଲୁ ମଟର ତରକାରୀ ଏଇଆ ଆଉ ବନ୍ଧୁ।
ଆଉ ଏବେ ବନ୍ଧୁ।
ଏବେ ଏବେ ଏଇ ବରା ଖାଇଥିଲୁ ଆଉ। ଆପଣ।
ମୁଁ ଖାଇଥିଲି ସକାଳେ ରୁଟି ଆଳୁ କଷା। ଆଉ ଖରା ବେଳେ ଭାତ।
ଆଜ୍ଞା।
ଆଳୁ କୋବି ଆଉ ସୋୟାବିନ୍ ତରକାରୀ, ଦହି ବାଇଗଣ। ଆମ୍ବ ଏଇସବୁ ବନ୍ଧୁ ଆଉ।
ଆଜ୍ଞା ଆଜ୍ଞା ଭଲ।
ଆଉ ସନ୍ଧ୍ୟା ବେଳେ ତ ଏଇକିନା ଟିକେ ଆସିଥିଲି ପଦାକୁ ବର୍ଷା ଛାଡିଲା ବେଳେ। ଟିକେ ବରା, ପିଆଜି। ଆଳୁ ଚପ୍, ଆଳୁ କଷା ଏଇ ସବୁ ଆଉ।
ଆ ଏଇତ ସବୁ ବର୍ଷା ହେଲେ ଟିକେ ଖାଇବାକୁ ଇଚ୍ଛା ହୁଏ ଆଉ।
ଏଇ ସବୁ ବନ୍ଧୁ ଆଉ କଥା ଆଉ।
ଆଜ୍ଞ ଆ ମୁଁ କହିଲି। ଏ ସବୁ ତ ବର୍ଷା ପାଗକୁ ଖାଇବାକୁ ଇଚ୍ଛା ହୁଏ ଆଉ।
ହଁ
ଚପଟା ଜିନିଷ ଆଉ
ସନ୍ଧ୍ୟା ବେଳେ ବର୍ଷା ତ ହେଲା ଏଇଖିଣା ଛାଡିଛି ଆମେ ଆସିଥିଲୁ ପଦାକୁ ଖାଇଲୁ ଖାଇକି ବସିଛୁ ମନ୍ଦିର ପାଖରେ
ଆପଣଙ୍କ ଆଡେ ବନ୍ଧୁ ବର୍ଷା କଉ ଭଳିଆ ହଉଛି ଆଉ
ଆମ ଆଡେ ବନ୍ଧୁ ବହୁତ ଜୋରରେ ବର୍ଷା ହେଲା ସନ୍ଧ୍ୟା ବେଳେ ସନ୍ଧ୍ୟା ସମୟରେ ଆଉ ଆପଣଙ୍କ ଆଡେ
ଆମ ଆଡେ ବି ବନ୍ଧୁ ସେଇଭଳିଆ ବହୁତ ପ୍ରବଳ ମାତ୍ରାରେ ଅ ବର୍ଷା ହେଲା ଅ ବନ୍ଧୁ କଣ ମାନେ କୁହାଯାଏ ମାନେ କଣ ରଜ ପରେ ପରେ ବହୁତ ବର୍ଷା ହଉ ବୋଲି କହୁଛନ୍ତି।
ହଁ ବନ୍ଧୁ ରଜରେ ବି ବହୁତ ବର୍ଷା ହେଇପାରେ କାରଣ ଏବେ କୋହଲିଆ ପାଗ ଆଜି ଥିଲା ଆଜି ବର୍ଷା ହେଲା, କାଲି ବି ଫେରେ ବର୍ଷା ହେଇପାରେ, ଏବେ ସଜବାଜ ରଜ ଇଏ ରଜ ଏଇନେ ଭଲରେ ରଜ ଯିବନି ବୋଧେ ବର୍ଷା ଅଛି ନା ବର୍ଷା
ଆଜ୍ଞା, ଆଜ୍ଞା।
କଣ କରିବା ବନ୍ଧୁ?
ଆଜ୍ଞା। ମୁଁ କହିଲି ବନ୍ଧୁ ଆଉ ଆପଣ ଉନ୍ ମାନେ କୁଆଡ଼େ ବୁଲାବୁଲି କରିବାର ଆପଣଙ୍କର କୋଉଠି ଅଛି ମାନେ ରଜରେ?
ହଁ ବନ୍ଧୁ ଏଇ ଯିବାର ଅଛି ଟିକେ ସୁନାମୁଣି, ଟିକେ ରଜରେ ବୁଲିବା ପାଇଁ। ଆଉ ବନ୍ଧୁ ଏଇ ସବୁ ତ କଥା ଆଉ, ଆଉ କୁଆଡେ ଯିମୁ
ଆଜ୍ଞା, ଆଉ ବନ୍ଧୁ ଆପଣଙ୍କ ପଢ଼ାପଢ଼ି ଠିକ୍ ଠାକ୍ ଚାଲିଛି?
ହଁ ବନ୍ଧୁ ପଢ଼ାପଢ଼ି ଠିକ୍ ଠାକ୍ ଚାଲିଛି।
ଆଉ ବନ୍ଧୁ ଆପଣ ଆପଣ କୁହନ୍ତୁ ଯୋଉ ଯାଇଥିଲେ ଜ ଜଗନ୍ନାଥ ଦର୍ଶନ କରିବା ପାଇଁ ଟିକେ କୁହନ୍ତୁ ଆମକୁ କଣ ସବୁ ଚାଲିଛି ସେଠି କଣ ନାଇଁ?
ହଁ ଜଗନ୍ନାଥ ଦର୍ଶନ ତ ବଢ଼ିଆ ହେଲା। ଆଉ ହଉଚି ଇ ଇ ଉଁ ଉଁ ଭଗବାନଙ୍କୁ ଭଲସେ ଦର୍ଶନ କଲୁ, ବୁଲିଲୁ ବେ ବେଳା ଚାରିପଟ ଅନ୍ନ ପ୍ରସାଦ ଖାଇଲୁ ଆଉ ଭଗବାନଙ୍କୁ ଦେଖିଲା ବେଳେ ଯେମିତି ଆମର ଲୋମ ଟାଙ୍କ କରି ଉଠିଥିଲା। ଆଖିରୁ ଦୁଇ ଠୋପା ଲୁହା ଝରିକି ପଡିଲା। ଭଗବାନଙ୍କୁ ଦେଖା କଲା ବେଳେ ଦର୍ଶନ କଲା ବେଳେ ଏଇ ସବୁ ବନ୍ଧୁ କଥା ଆଉ। ଆଉ ଭଗବାନଙ୍କୁ ତ ଦର୍ଶନ କରିବା ସେ ତ ଭାଗ୍ୟରେ ଥିଲେ ମିଳେ। ଡୋରିରେ ଲାଗିଲେ ଯିବାକୁ ହବ ମନ୍ଦିର।
ଆଜ୍ଞା, ଆଜ୍ଞା ଠିକ୍ କହିଛନ୍ତି ଏଇଟା ତ ପୁରା ଆପଣ ମାନେ
ପୁରା ପ୍ରକୃତରେ ଠିକ୍ କଥା ହିଁ କହିଥିଲିନି କାହିଁକି ନା ଯେପର୍ଯ୍ୟନ୍ତ ଆପଣଙ୍କର ଡୋରି ଲାଗିନି ମାନେ ଆପଣ ଯେତେ ଚେଷ୍ଟା କଲେ ବି ଆପଣ ଯାଇପାରିବେନି।
ହଁ ବନ୍ଧୁ ଠିକ୍ କହିଲେ।
କଣ କହିଲୁ? ଆଉ ବନ୍ଧୁ ଆପଣ ଆପଣଙ୍କର କଣ ଟଏ କଲେ ମାନେ ଅବଡା ଫବଡା ଖାଇଲେ ନା ନାଇଁ କୁହନ୍ତୁ ଟିକେ।
ହଁ ବନ୍ଧୁ ଅନ୍ନର ପ୍ରସାଦ ପାଇଲୁ ଅଭଡା। ଆଉ ଉ ଡାଲି, ଆଉ ବେସର, ଖଟା, କ୍ଷୀରି ଏଇ ସବୁ ପାଇଲୁ ମନ୍ଦିର ପରିସ ର ବଢିଆ ଲାଗିଲା ଆଉ ପୁରୀ ସି ବ୍ରିଜ୍ ଗଲୁ
ଆଜ୍ଞା। ଆଜ୍ଞା, ଆଉ ଆପଣଙ୍କୁ କେମିତି ଲାଗିଲା ଦର୍ଶନ କରିକି?
ଦର୍ଶନ କରିକି ମନ କୁଣ୍ଡେ ମୋଟ ହେଇଗଲା ଆମର। ଖୁସିରେ, କାରଣ ସେ କୋଟି ମଉଡ଼ ମଣି ନା।
ଆଜ୍ଞା, ଆଜ୍ଞା, ଆଜ୍ଞା।
ସେଥିପାଇଁ ବଢ଼ିଆ ଲାଗିଲା ବୁଲିବା, ଦର୍ଶନ କରିବା। ତାପରେ ଫେରିଲୁ କୁମୁ ଖୁସିରେ। ଭଗବାନଙ୍କ ପ୍ରସାଦ ଧରିକି ଖଜା ଯୋଉ କୁହନ୍ତି ଭଗବାନଙ୍କର ଭୋଗ।
ଆଜ୍ଞା।
ଏଇ ସବୁ ଆଉ ବନ୍ଧୁ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ କଣ କହୁଥିଲେ କୁହନ୍ତି?
ଏଇ ସବୁ କଥା ହୁଅନ୍ତୁ ବନ୍ଧୁ ଆଉ ଆପଣଙ୍କ ଘରେ କେମି
ଆଉ ବନ୍ଧୁ ଆପଣ କୁଆଡେ ଯାଇଥାନ୍ତେ ବା କହୁଥିଲେ?
ଆଜ୍ଞା ବନ୍ଧୁ ଆମକୁ ଆମେ ଆମର ଯିବାର ଅଛି ଏଠିକି ତାରେଣୀଙ୍କ ପାଖକୁ। ଯା ଦେଖାଯାଉ ଭଗବାନଙ୍କ ଡୋରି ଲାଗୁଛି ନା ନାଇଁ?
ହଁ ନିଶ୍ଚୟ ଲାଗିବ ମନ ପବିତ୍ର ହେଇଛି ମାନେ ଆପଣଙ୍କର ନିଶ୍ଚୟ ଡୋରି ଲାଗିବ।
କାହିଁକିନା ମାନେ ଲୋକ ପୁରା ସବୁ ଯୋଗାଯୋଗ କରିକି ବି ତାଙ୍କର ଡୋରି ଲାଗୁନି ନା ବୁଝିପାରୁଛନ୍ତି?
ନା ନା ଲାଗିବ ଭଗବାନଙ୍କର ଆପଣଙ୍କର୍ ବିଶ୍ୱାସ ଅଛି ମାନେ ନିଶ୍ଚୟ ଲାଗିବ। ଯଦିଆ ଆପଣ ମନ ପବିତ୍ର ରଖନ୍ତୁ ସବୁବେଳେ। ଭଗବାନଙ୍କ ଉପରେ ନିଶ୍ଚୟ ଆପଣ ଯାଇପାରିବେ। ଆଉ ଭଗବାନଙ୍କ ଲଡୁ ତ ସେଇ ଯୋଉ ମାଆଙ୍କର ଲଡୁ। ମତେ ବହୁତ ପସନ୍ଦ ନଡିଆ କୋରାରେ ଯୋଉ ହେଇଥିବ।
ଆଜ୍ଞା ଆଜ୍ଞା ନଡିଆ ଲଡ଼ୁ।
ଆଉ ନଡ଼ିଆ ଲଡୁ ଆଉ ବଢିଆ ସେ ଲାଗେ ଆଉ
ପ୍ରସାଦ ଯୋଉ ଭଗବାନଙ୍କର ହଉ ପଛେ କିନ୍ତୁ ତାକୁ ଖାଇବା ପାଟିରୁ ମାନେ ପୁରା
କିନ୍ତୁ ଯାହା କୁହନ୍ତୁ ପ୍ରସାଦ ବାଣ୍ଟିକି ଖାଇଲେ ସେ ଯୋଉ ଅ ଲୁ ଖୁସି ସେଥିପାଇଁ ପ୍ରସାଦ ବାଣ୍ଟି ନ ଖାଇ ଖାଲିଟାରେ ଅଛି ନା କଥାରେ ବାଣ୍ଟିକି ଖାଇଲେ ଯୋଉ ଖୁସି।
ନିଶ୍ଚିତା ନିଶ୍ଚିତ ନିଶ୍ଚିତ।
ଆଉ ବନ୍ଧୁ ଭଲ ତ ଆଉ ଆଉ କଣ କହୁଛନ୍ତି ବନ୍ଧୁ ଆପଣ କଣ ଆଜି ହିଁ ରାତିରେ କରୁଛନ୍ତି ଖାଦ୍ୟ?
ବନ୍ଧୁ ଆମର ଆଜି ଉପମା ହେଇଛି ରାତିରେ।
ଓହୋ।
ଆଜ୍ଞା।
ଆଉ ଉପମା ସହିତ କଣ ଘୁଗୁନି ଫୁଗୁନି ହେଇଛି ନା ନା ନାଇ?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହେଇଛି।
ଆଉ ହେଲା ଆଉ ଆଜି ବଢିଆ ରାତିରେ ଖାଦ୍ୟ ଆଉ। ଟକଟକିଆ ଖାଦ୍ୟ ଆଉ।
ଆଜ୍ଞା।
ଆଉ ବନ୍ଧୁ କେବେ ଆସନ୍ତୁ ବୁଲିବା ପାଇଁ ଆମ ଆଡେ ଆମର ଏଠି ଫସଲ ଫସଲ ବଢିଆ ହେଇଛି ବାଦାମ। ମୁଗ ବିରିି ସବୁ ଭଲ ହେଇଛି ଆଉ।
ନିଶ୍ଚ ନିଶ୍ଚିତ ଯିବା ଆଜ୍ଞା। ନି ନିଶ୍ଚିତ ଯିବା ଆଜ୍ଞା। ଆଜ୍ଞା।
ଆଉ ଆପଣ ତ ଭଲରେ ଅ ଛନ୍ତି ସେତିକି ଆମକୁ ଶୁଣିକି ଖୁସି ଲାଗିଲା।
ଆସେ ଆଜ୍ଞା।
ଆଉ ବନ୍ଧୁ ମାଙ୍କ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ। ବନ୍ଧୁ ନିଶ୍ଚୟ ଭଲ ଅଛନ୍ତି ସବୁ।
ସବୁ ଭାବିମି
ଆଉ ବନ୍ଧୁ ସବୁ ତ ଭଲ ଅଛନ୍ତି ଶୁଣିକି ଆମେ ଟିକେ ଖୁସି ହେଲୁ ଆପଣଙ୍କ ଘର କଥା। ଆଉ ଆପଣ ତ ବଢିଆ ଲୋକ ଆମେ ଜାଣିଲୁ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ମୁଁ ଟିକେ ଯାଉଚି ଆସେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚି ଆଜ୍ଞା ନମସ୍କାର ନମ ପ୍ରଣାମ।
ଆଜ୍ଞା ବନ୍ଧୁ।